ହ୍ୟାଲୋ, ହଁ ଆପଣଙ୍କୁ ମୋ କ ଅ ଶ୍ରୀ ଜୟ ଜଗନ୍ନାଥ, ଶ୍ରୀ ଜୟ ଜଗନ୍ନାଥ, ଜଗତର ନାଥ ଜଗନ୍ନାଥ ଜଗନ୍ନାଥ, ଆପଣ ଏବେ ପୁରା ଫାଙ୍କା ଅଛନ୍ତି?
ଫାଙ୍କା କଣ ଆଜ୍ଞା, ଖାଇ ପିଇ ଦେଇ ବସିଚି ଆଉ, ଫାଙ୍କା କଣ ଆ ବସିଚି ଆଉ।
ଆଉ ଆପଣ, ଏବେ ହେଉଛି କଣ କହୁଥିଲି କହିଲେ ଆ ଆପଣ ଏବେ ସେହି ଜଗନ୍ନାଥ ଆଶ୍ରମକୁ ହେଉଛି ଯିବାଆସିବା କରୁଛନ୍ତି କି ନାହିଁ?
ଆଜ୍ଞା ସବୁଦିନ ମୁଁ ସନ୍ଧ୍ୟା ବେଳେ ଆଳତି ଦେଖିବା ପାଇଁ ଯାଏ। ଆଳତି ଶଇଲା ପରେ ଭାଗବତ ଚର୍ଚ୍ଚା ବି ହୁଏ ଆଜ୍ଞା। ହରିନାମ ଚାଲେ ବୁଝିଲେ କି ଆଜ୍ଞା? ଆଉ ସବୁଗୁଡାକ ମୁଁ ଦେଖିକି, ରାତି ସାଢେ ଆଠଟା ପରେ ଆଜ୍ଞା ଫେରେ ଆଜ୍ଞା। ସବୁଦିନ ମୁଁ ଯାଉଛି ବେଳେ ବଳେ ଯୋଉ ଦିନ କାମ କୁଆଡେ ଥିବ ଆଉ କ ଦିନଣ ଯାଇପାରିବି? ନ ଯାଇପାରେନି। ହୁଁ କିନ୍ତୁ ମୁଁ ସତ ଚେଷ୍ଟା କରେ ଯିବା ପାଇଁ ପ୍ରଭୁଙ୍କ ପାଖକୁ, ପ୍ରଭୁଙ୍କ ଇଚ୍ଛା।
ଆଚ୍ଛା ଆଚ୍ଛା ଆପଣ ତାହେଲେ ଯାଆନ୍ତି, ଆଉ କେତେଟା ସମୟରେ ଯାଆନ୍ତି କେତେବେଳେ ଫେରନ୍ତି ସନ୍ଧ୍ୟାବେଳେ?
ମୁଁ ଆଗରୁ ମୁଁ ଏଇ ମାସେ ଦେଢ ମାସ ତଳେ ମୁଁ ଛଅଟା ବେଳେ ବାହାରିକି ଯାଉଥିଲି, କିନ୍ତୁ ଏବେ ଟିକେ ଦିନ ବଢିଗଲାଣି। ତେଣୁ ମୁଁ ଛଅଟା ପନ୍ଦର ବେଳକୁ ବାହାରିକି ଯାଉଛି। ତାପରେ ମନ୍ଦିରରେ ସବୁ ଠାକୁରଙ୍କୁ ଦର୍ଶନ କରି ତା ଦଶ ମିନିଟ୍ ଖଣ୍ଡେ ବସେ ପ୍ରଭୁଙ୍କ ଆଗରେ ଟିକେ। ବସି ତାପରେ ଆଳତି ଆରମ୍ଭ ହୁଏ ନନା ଆସନ୍ତି। ଆଳତି ଆରମ୍ଭ ହୁଏ, ଆଳତି ଫାଳତି ଦର୍ଶନ କରେ, ଆଉ
ଆଚ୍ଛା କେତେ ଲୋକ ଯାଆନ୍ତି ସେଇ ସମୟରେ?
ସେତେବେଳେ ଆଜ୍ଞା ଲୋକ ଦେଖିବେ ଦି ଚାରି ଜଣ ମୁଁ ଯେତେବେଳେ ଯାଇ ପହଞ୍ଚେ ଠାକୁ ର ଜୁହାର ହେଇକି ହେଇକି ପ୍ରଭୁଙ୍କ ଆଗାରେ ଟିକେ ବସେ ମାନେ ସେତେବେଳେ ଚାରି ପାଞ୍ଚ ଜଣ ଲୋକ ଥିବେ। ଆଜ୍ଞା ଠିକ୍ ଦେଖିବା ଦଶ ପନ୍ଦର ମିନିଟ ପରେ ଏକାଥରେ ତିରିଶ, ଚାଳିଶ, ପଚାଶ ଲୋକ ଆଜ୍ଞା ହେଇଯିବେ। ସବୁ ଟାଇମ ରେ ଠିକ୍ ଟାଇମ ଲୋକ ସବୁ ଯାଇ ପହଞ୍ଚି ଯାଆନ୍ତି।
ଓହୋ ଆପଣ କହୁଛନ୍ତି କି ଆପଣ ସନ୍ଧ୍ୟା ଛଅଟା ବେଳେ ଯାଇକି ପହଞ୍ଚିଲା ବେଳକୁ କେହି ଲୋକ ନଥାନ୍ତି। ଆଉ ତାପରେ କିଛି ସମୟ ପରେ ଲୋକ ଆସିକି ପୁରା ପୁରା ଆଶ୍ରମ ଫୁଲ ହୋଇଯାଏ, ଏୟା କହିବାକୁ ଚାହୁଁଛନ୍ତି ତ?
ଆଜ୍ଞା ଆଜ୍ଞା, କାରଣ ସେ ଟାଇମ ରେ ଆଳତି ଟା ହୁଏ ତ ଲୋକମାନେ ଜାଣିଛନ୍ତି। ସେଇ ଟାଇମ ରେ ପ୍ରପର ଟାଇମ ରେ ଯାଇ ଲୋକ ପହଞ୍ଚି ଯାଆନ୍ତି, ସାଢେ ଛଅଟା ବେଳକୁ ଲୋକ ପୁରା ଠିଆ ହେଇଯାନ୍ତି। ଆଳତି ଟା ଆରମ୍ଭ ହୁଏ।
ହଁ ଛଅଟାରେ ଆରତି, ମାନେ ଛଅଟାରୁ ଲୋକ ଯିବା ଆସିବା କରିକି ସାଢେ ଛଅଟା ପର୍ଯ୍ୟନ୍ତ। ତ ଯାଉଛନ୍ତି, ଆଉ ମୁଁ କଣ କହୁଥିଲି କି ମୁଁ ଟିକେ ଚାହୁଁଥିଲି ଜଗନ୍ନାଥ ଆଶ୍ରମର ଯୋଉ ହନୁମାନ ମନ୍ଦିର ଅଛି ତାର ତାଙ୍କ ଙ୍କର ତ ଅଲଗା ହନୁମାନ ମନ୍ଦିର ଅଛି, ତ ସେଇ କଥା କହୁଥିଲେ କି ସେ ହନୁମାନ ମନ୍ଦିରରେ ମୁଁ ଟିକେ କଣ ଭୋଗ ଚଢ଼େଇଲେ ଭଲ ହେବ ଆପଣ ଟିକିଏ କହିଲେ।
ମୁଁ ତ ଠସ୍ ଠିକ ସେ ଆଜ୍ଞା କହିପାରିବିନି ଯେତିକି ଅଉ ଯେତିକି ଜାଣିଚି କହିବି। ସେଭଡ଼ା ସେ ସବୁ ନନାଙ୍କୁ ପଚାରିଲେ ନନା ସବୁ କହିବେ କାରଣ ମୁଁ ଜାଣିଛି ସେଠି ପ୍ରଭୁଙ୍କୁ କଦଳୀ ଭୋଗ କରନ୍ତି। ତାପରେ ନଡିଆ ବି ଦିଅନ୍ତିନି। କାହିଁକିନା ଉ ହନୁମାନଙ୍କର ପସନ୍ଦ କଦଳୀ ନଡିଆ ଆଉ ତାପରେ ଉ ବୁଟ ଆଜ୍ଞା ବୁଟ ଜାଣିଚନ୍ତି ଦେଶୀ ବୁଟ ଯୋଉ ଦେଶୀ ବୁଟା ଆଜ୍ଞା ଭୋଗ ହୁଏ। ତାପରେ ଗୁଡ ଗୁଡ ବି କଳା କଳା ଯୋଉ ଗୁଡ ଆଜ୍ଞା ଦେଶୀ ଗୁଡ ସେ ଆଜ୍ଞା ଭୋଗ ହୁଏ ସେଠି ତାପରେ ଲଡୁ ଆଜ୍ଞା ଲଡୁ ଭୋଗ ବୁନ୍ଦି ଲଡୁ ହଉ ଯୋଉ ଲଡୁ ବେସନ ଲଡୁ ଯୋଉ ବୁନ୍ଦି ସେ ଲଡୁ ମଧ୍ୟ ଆଜ୍ଞା ଭୋଗ ହୁଏ ହୁଁ ପ୍ରଭୁଙ୍କୁ ମାନେ ପାନ ପତ୍ରରେ ମାଳା କରିବି ଲୋ ଲୋକ ଦଉଛନ୍ତି ଅର୍ପଣ କରୁଛନ୍ତି ହାଁ ତେଣୁ ବିଭିନ୍ନ ପ୍ରକାର ଫଳ ବି ମାନେ ପ୍ରଭୁଙ୍କୁ ଅର୍ପଣ କରାଯାଏ ହନୁମାନ ଜୀ କ ହଁ। କଣ ଏଇ ସବୁ ଭୋକ ମୁଁ ଜାଣିଛି ଆଉ ବାକି ଥକ ସେ ନନାଙ୍କୁ ପଚାରିଲେ କହିଦେବେ କାନା, ମୁଁ, ମୁଁ, ଯୋ ହନୁମାନଙ୍କ ସିନ୍ଦୁର ବି ହନୁମାନଙ୍କୁ ଦିଆଯାଏ। ତାପରେ ରାଶି ତେଲ ପ୍ରଭୁଙ୍କୁ ବି ଦିଆଯାଏ। ହୁଁ ମହୁୁ ଦିଆ ଯାଏ। ହଁ ତେଣୁ ବିଭିନ୍ନ ପ୍ରକାର ଅଛି ମୁଁ ଏତିକି ଜାଣିଡ଼ି। ତେଣୁ ବାକି ତ ନନାଙ୍କୁ ପଚାରିଲେ ସେ ସବୁ ବିଷୟରେ କହିଦେବେ।
ଆଚ୍ଛା ଆଚ୍ଛା ତାହେଲେ ଏମିତି ସବୁ ବି ହୁଏ। ତାହେଲେ ମୁଁ ଆଉ ମହୁଟା ତାଙ୍କୁ ଆ ଭୋଗରେ ଦିଆ ହୁଏନି ବୋଧେ ବୋହୂ ଟା ତାଙ୍କୁ ଗାଧେଇଲା ସମୟରେ ଦିଆ ହୁଏ ନା କେତେ କେତେବେଳେ ଦିଆ ହଏ କହିଲେ ମହୁ ଟା
ମହୁ ଟା ଆଉ ରାଶି ତେଲ ହଉ କି ହନୁମାନଙ୍କ ସିନ୍ଦୁର ହଉ ସକାଳେ ଯେତେବେଳେ ତାଙ୍କର ପୂଜା ପାଠ ଆରମ୍ଭ ହୁଏ ପ୍ରଥମେ ତାଙ୍କୁ ଗାଧେଇ ଦିଅନ୍ତି ସେତିକି ବେଳେ ସେମାନେ ଘର୍ଷଣ କରନ୍ତି ପ୍ରଭୁଙ୍କ ଦେହରେ। ମହୁ ହେଲା ରାଶି ତେଲ ହେଲା କି ସିନ୍ଦୁର ତ ଅର୍ପଣ କରନ୍ତି ତାପରେ ପୂଜା ସାମଗ୍ରୀ ଫୁଲମାଳ ଫୁଲମାଳ ଦେଇ ପ୍ରଭୁଙ୍କୁ ଇଏ କରନ୍ତୁ ଭୋଗରାଗ ଦେଇକି ଇଏ କରନ୍ତୁ। ଆଳତି କରନ୍ତି।
ଆଚ୍ଛା ସକାଳେ କେଉଁ ସମୟରେ ତାଙ୍କର ଗାଧୁଆ ଟା ହୁଏ ସେତିକି ବେଳେ ମୁଁ ସେଇଗୁଡା ଦେଇଦେବି କି ତା ପୂର୍ବ ଦିନ ସନ୍ଧ୍ୟାରେ ଦେଇଦେଲେ ମୋ ପାଇଁ ସେଇଟା ସୁବିଧା ହେବ ଆପଣ ଟିକିଏ କହିଲେ
ଆପଣ ଯଦି ତା ପୂର୍ବ ଦିନ ଦେବେ ସନ୍ଧ୍ୟା ବଳେ ଯାଇକି ସେ ନନାକୁ ଆପଣଙ୍କ ନାଁରେ ଦେଇ ଆସିବେ ସେ ଆପଣଙ୍କ ନାଁରେ ଚଢେଇ ଦେେବେ ସେଗୁଡା ଥିବ ସକାଳୁ ଯେତେବେଳେ ପ୍ରଭୁଙ୍କର କାର୍ଯ୍ୟକ୍ରମ ସ୍ନାନ କାର୍ଯ୍ୟ ଆରମ୍ଭ ହୁଏ ସେତିକି ବେଳେ ସେମାନେ ସେ ସବୁ ଚଢେଇ ଦେବେ ଦେବେ ଭୋଗରାଗ କରିବେ ଆପଣ ତାପଦିନ ସକାଳେ ଯାଇ ଭୋଗରାଗ କରିବେ କିନ୍ତୁ ସେଇଦିନ ଆପଣ? ମହୁ ହେଲା କି ରାଶି ତେଲ କି ସିନ୍ଦୁର ନେଇ ଦେଇ ଆସିବେ ତା ପୂର୍ବ ଦିନ। ତା ପରଦିନ ପ୍ରଭୁଙ୍କର ଯେତେବେଳେ ପ୍ରଥମ କାର୍ଯ୍ୟକ୍ରମ ସ୍ନାନ କାର୍ଯ୍ୟ ଆରମ୍ଭ ହବ ପୂଜା ପୂଜା କାର୍ଯ୍ୟ ସେତିକିବଳେ ଆପଣଙ୍କ ଜିନିଷ ଟା ଲଗାଯିବ ତାପରେ ଆପଣ ତା ପରଦିନ ସକାଳୁ ଯିବେ ଭୋଗ ଭୋଗ କରିକି ପ୍ରଭୁଙ୍କୁ ଦର୍ଶନ କରିକି ଆସିବେ। ଆପଣ ସେଠି ଗଲେ ଅ ହନୁ ହନୁମତ ନାମ ଜପ କରିବେ ତାପରେ ଠାକୁରଙ୍କର ଯୋଉ ଉ ଅଛି ଉ ଶ୍ଳୋକ ସବୁ ପଢୁଚ଼ନ୍ତି ଆଜ୍ଞା ଚାଳିଶା ହନୁମାନ ଚାଳିଶା ଆପଣ ଏଠି ତାଙ୍କ ପାଖରେ ବସିି ସେ ପା ଚାଷ କରିପାରିବେ ତେଣୁ ଏସବୁ ପ୍ରଭୁଙ୍କ ପାଖକୁ ଗଲେ ଆପଣ ତ ମନୁକୁ ମନ ଆପଣ ଧ୍ୟାନ ଆସିବ ଆଉ
ହଁ ହଁ ହଉଛି ଏ ମୁଁ ଯେ ସେତେବେଳେ ତ ଯାଇଛି। ମୁଁ ଯେତେବେଳେ ଯାଇଛି ସେତେବେଳେ ତ ସେଠି ଦେଖିଛି ହଉଛି ଏ କଣ ହନୁମାନ ଚାଳିଶ ତ ହନୁମାନଙ୍କ ମନ୍ଦିରର
ହ
ହନୁମାନଙ୍କ ମନ୍ଦିର ର ଦି ସାଇଟ୍ ରେ ଦି ସାଇଟ୍ ରେ ହଉଛି ମାନେ ହନୁମାନ ଚାଳିଶା ଟା ପୁରା ସମ୍ପୂର୍ଣ୍ଣ ଲେଖା ହେଇଥାଏ। ମୁଁ ତ ସେଇଠି ବସିକି ମନ୍ଦିରର ସାମ୍ନାରେ ମାନେ ହନୁମାନଙ୍କ ଦୁଆର ଆଗରେ ଟିକେ ସାସି ସାଇଟିକୁ ମାନେ ଟିକେ କଡ଼କୁ ବସିକି ହନୁମାନ ଚାଳିଶା ପୁରା ପଢିକି ମନ ଶାନ୍ତି କରିକି ଆସେ। ଆଉ କଣ କହୁଥିଲି କହିଲେ? ଆଉ ଆପଣ ଯୋଉ କହିଲେ କି ମୁଁ ତାଙ୍କ ନାଁ ଟା କହିଦେଇକି ଆସି ସେଠି ହନୁମାନଙ୍କର ସିନ୍ଦୁର ଆଉ ହଉଛି ହ ଆଉ ହଉଛି ରାଶି ତେଲ ଟା ଦେଇଦେବି। ସେଇଟା କଣ ତାଙ୍କର ନାଁ ଟା କଣ ମୋର ମନେ ରହିବ କି? ସେଥିପାଇଁ ମୁଁ ଭାବୁଥିଲି ଗୋଟେ କାଗଜରେ ମୋ ନାଁଟା ଲେଖିକି ତାଙ୍କୁ ଦେଇଦେବି ଆଉ ଏଇ ତିନିଟା ଜିନିଷ ବି ତାଙ୍କୁ ଦେଇଦେବି ଠିକ୍ ହବ ତ?
ନାଇଁ ନାଇଁ ଆଜ୍ଞା କାଗଜରେ ଲେଖିବା କିଛି ଦରକାର ନାଇଁ ଆପଣ ସେତିକି ବେଳେ ଯୋଉ ନନା କୁ ଦେବେ ସେତିକି ବେଳେ ନନା କଣ କରିବେ ଠାକୁରଙ୍କୁ ଛୁଇଁକି ସେଟା ଆପଣଙ୍କ ନାଁରେ ଚଢେଇବା ପାଇଁ ରଖିଦେବେ। ଆପଣ ନାଁରେ ପ୍ରଭୁଙ୍କୁ ସମର୍ପଣ କରିବେ ପ୍ରଭୁ ଏଇ ଭକ୍ତ ଆସି ଆପଣଙ୍କୁ ଏଇଟା ଦେଇଛି କାଲି ଆପଣଙ୍କ ଏଟା କଯ୍ୟ ଲାଗିବ ସେ ଠାରଙ୍କୁ ଜଣେଇଦେବେ। ଠାକୁର ତ ମନକୁ ଜାଣିିଯିବେ ଏଇ ଜିନିଷ ଆଣିକି ଏଇ ମୋ ଭକ୍ତ ଦେଇଛି ପରମ ଭକ୍ତ ସେ ଆସିଥିଲା ସବୁ ଦେଇ ଯାଇଛି ସେଟା ରହିଲା ତାପର ଦିନ ତା ପାଇଁ ଆଉ। ସେ ଠାକୁରଙ୍କୁ ଛୁଇଁ କି ସେଠି ଆପଣଙ୍କ ଆଗରେ କହିଦେବ ଆପଣ ସେଠି ନାଁ ଗୋତ୍ର କହିଦେବେ। ହେଲା ଆଉ କଣ।
ହଁ ହଁ ମୁଁ ବି କେଡେ ବଡ ପାଗିଳି କେଜାଣି ମୁଁ କହୁଛି ଭଗବାନ କଣ ଜାଣି ପାରିବେନି ଭଗବାନ ତ ସର୍ବ ଜାଣତା ନା। ସେ ଜାଣିପାରିବେନି କି ମୁଁ ଦେଇଛି ବୋଲି ମୁଁ ଆହୁରି ପୁଣି କହୁଛି କି ମୋ ନାଁ ଟା ଲେଖିକ ଦେବି। ହେ ଭଗବାନ ମୁଁ କେଡେ ବଡ ବୋକି ସତରେ ମାନେ ଆଉ କଣ କହୁଥିଲି କି? କହିଲେ ଯେମିତିକି ଆମର ସିନ୍ଦୁର ତ ବହୁତ ପ୍ରକାର ରଙ୍ଗର ଅଛି ତ ନାଲି ସିନ୍ଦୁର ତ ହନୁମାନଙ୍କୁ ଦିଆହବ ହୁଏ ବେଳେ ବେଳେ କିନ୍ତୁ ମୁଁ ଭାବୁଛି କି ସେଇ ହନୁମାନ ରଙ୍ଗର ଯୋଉଟା ଟିକେ ଅରେଞ୍ଜ କଲର୍ ର ଆସେ ମାନେ କମଳା ରଙ୍ଗରେ ଧଳା ରଙ୍ଗ ଯୋଉଟା ଭଳିଆ ଲାଗେ ସେଇ ରଙ୍ଗ ଟା ଦେବି ନା ନାଲି ରଙ୍ଗ ଦେବି ଆପଣ ମତେ କୁହନ୍ତୁ?
ଆପଣ ହନୁମାନଙ୍କ ସିନ୍ଦୁର ପ୍ୟାକେଟ୍ ମିଳୁଛି ଆପଣ ମାଗିଲେ ହନୁମାନ ଜିଙ୍କ ସିନ୍ଦୁର ଦେବେ। ସେଇ ସିନ୍ଦୁର ଟା ନେଇକି ଦେବେ।
ଓହୋ କଣ କହିଲେ ମୁଁ ବୁଝିପାରିଲିନି ହନୁମାନଙ୍କର ବି ଗୋଟେ ସିନ୍ଦୁର ମିଳୁଛି ଦୋକାନ ମାନଙ୍କରେ ମୁଁ ଅକ୍ଚୁଏଲି ଜାଣି ନାହିଁ ଏମିତି ମିଳେ ଆପଣ କେବେ ଦୋକାନରୁ ଏମିତି ତୁ କହିକି ସିନ୍ଦୁର ନେଇଛନ୍ତି?
ହଁ ହଁ ଆପଣ ଯାଇକି ପୂଜା ସାମଗ୍ରୀ ଦୋକାନରେ ମାଗିବେ ହନୁମାନ କଲରଙ୍କ ସୂତ ହନୁ ସିନ୍ଦୁର ଦିଅନ୍ତୁ ହନୁମାନ ଜୀଙ୍କ କଲର ସୁତ ସିନ୍ଦୁର ସେମାନେ ଦେବେ। ଆଁ ସେ ହନୁମାନୀଜି ଯୋ ସେଇ କଲର ସିନ୍ଦୁର ଅଛି ଆପଣ ସେଇଠୁ କିଣିବେ ଛୋଟ ପ୍ୟାକେଟେ ମିଳୁଛି ଦଶ ଟଙ୍କା ବଡ ଡବା ବି ମିଳୁଛି ଆପଣ ଯୋଉଟା ଆଣିପାରିବେ ନେଇକି ଦେବେ ସେଠି।
ଆଚ୍ଛା ଆଚ୍ଛା ତାହେଲେ ମୁଁ ଏମିତି କରିବି ମାନେ ମୁଁ ତାହେଲେ ସେଇଆା ହିଁ କରିବି ଯଦି ଗୋଟେ ପୂଜା ସାମଗ୍ରୀ ଦୋକାନରେ ହନୁମାନଙ୍କର ସିନ୍ଦୁର ମାଗିବି ଆଉ ହନୁମାନଙ୍କର ସିନ୍ଦୁର ମାଗିବି ସେ ହନୁମାନଙ୍କର ସିନ୍ଦୁର ତ ଦେବେ ସେଇ ରଙ୍ଗର ତାକୁ ନେଇକି ମୁଁ ହଉଚୁ ହନୁମାନଙ୍କ ପାଖରେ ତାଙ୍କୁ ଚଢେଇ ଦେବି, ମୁଁ ତାହେଲେ ସିନ୍ଦୁର, ମହୁ, ରାଶି ତେଲ ଆଉ ଏତିକି ଦେଇ ଦେଇକି ଆସିବି। ଆଉ କିଛି ଦବାକୁ ତ ମତେ ପଡିବନି। ଆଉ ଯାହା ଭୋଗ ରାଗ ପାଇଁ ହବ ମୁଁ ସକାଳୁ ଗାଧେଇ ପାଧେଇକି ଉଠିକି ଏଁ, ନିତ୍ୟକର୍ମ ସାରିକି ଗାଧେଇକି ଉ ଠିକି ତାପରେ ଘର ଠାକୁର ପୂଜା ଟା ସାରି ଦେଇକି ତାପରେ ସେଠିକୁ ଯିବି। ଆଉ ଠାକୁରଙ୍କୁ ଦେବି ସେ ମୋ ସାମ୍ନାରେ ଭୋଗ କରିଦେବେ। ଆଉ ମୁଁ ଲଡୁ ଟା ସେଇଦିନ ସକାଳୁ ଗାଙ୍ଗୁରାମରୁ କିଣିକି ନେଇଯିବି। କାହିଁକି ନା ଯୋଉ ଖୋଲା ପ୍ୟାକେଟ୍ ର ଲଡୁ ଭଲ ହବ କି ଗାଙ୍ଗୁରାମ ର ଲଡୁ ଟା ଭଲ ହବ ଆପଣ ମୋତେ ଟିକେ କହିଲେ?
ନାଇଁ ନାଇଁ ଆପଣ ଗାଙ୍ଗୁରାମ ରୁ ନିଅନ୍ତୁ। କାରଣ ଗଙ୍ଗୁରାମରେ ଆମିଷ ପିଆଜ ରସୁଣ କିଛି ପଷୁନି ତ। ସେଟା ସୁଧ ପୁରା ତିଆରି ହଉଚି, ଘିଅ ରେ ତିଆରି କରୁଛନ୍ତି। ତେଣୁ ଆପଣ ସେଠି ବରଂ ଗୋଟା ନଡୁ ଦଶ ଟଙ୍କା ପଡୁ ବରଂ ଆପଣ ସେଠୁ ନେଇକି ଯାଆନ୍ତୁ ପ୍ରଭୁଙ୍କୁ ଚାଟା ଦିଅନ୍ତୁ, ଛଅଟା ଦିଅନ୍ତୁ, ଗୋଟେ ପ୍ୟାକେଟ୍ ରେ ସେଠି ସୁଧ ଆମିଷ ନାହିଁ ନିରାମିଷ ମାନେ ଇଏ ପିଆଜ ରସୁଣ ନାହିଁ। ସେଇ ଜାଗାରୁ ଆପଣ ନେଲେ ଭଲ ହବ। କାରଣ ସେଠୁ ନେଇକି ଆପଣ ଦେବେ ଆଁ, ଆଉ ଆଉ ଗୋଟେ କଥା ମନେ ରଖିଥିବେ ଆପଣ। ଆପଣ ଯୋଉ କଇଲେ ମୁଁ ସିନ୍ଦୁର କି ମହୁ କି ଯା ସବୁ ଦେଖିବେ ତା କୋଉଦିନ ଆସିବେ? କିନ୍ତୁ ନନା କୁ ସେଠି ଆପଣ ପାଞ୍ଚ ଟଙ୍କା ହଉ ଦଶ ଟଙ୍କା ହଉ ଦେଇକି ଆସିବେ ଆଜ୍ଞା। କାରଣ ଦେଖନ୍ତୁ ସିଏ ଆପଣଙ୍କର ସେବା କରିବେ। ତେଣୁ ସେବକ ଯଦି ମାନେ ଭକ୍ତଙ୍କ ଠାରୁ ପାଞ୍ଚ ଟଙ୍କା ନ ପାଇଲା ସିଏ ଆପଣଙ୍କର ଯୋଉ ପରିଶ୍ରମ ଆପଣଙ୍କ ପାଇଁ କଲା। ତେଣୁ ଯିଏ ନପାଇ ତା ମନ ଟା ଅତୁପ୍ତ ଗୋଟେ ଅଶାନ୍ତି ରହିବନି। ତେଣୁ ଆପଣ ସେତେବେଳେ ପାଞ୍ଚ ଟଙ୍କା କି ଦଶ ଟଙ୍କା ଦେଇ ଆସିଥିବେ। ତାପଦରେ ଭୋଗ କରିଗଲେ ପୁଣି ଆପଣ ଦେଇପାରନ୍ତି ନ ଦେଇ ପାରନ୍ତି ସେଟା। କିନ୍ତୁ ସେତେବେଳେ ଦେଇ ଆସିଥିଲେ ତାଙ୍କର ଗୋଟେ ମନ ଟା ଗୋଟେ ଖୁସି ହବ ଯେ ତାଇ ଭକ୍ତଟି ଦେଇଥିଲା ମୁଁ ତାର ପୂଜା ପାାଠ କରିବି ବୋଲି। ଅଧିକ ଟିକେ ସେମାନଙ୍କର ମନ ଜ୍ଞାନ ରହିବ ଆଜ୍ଞା। ବୁଝିଲେ କି?
ହଁ, ହଁ ମୁଁ ତାଲେ ତାଙ୍କୁ ଦଶ ଟଙ୍କା କିମ୍ବା କୋଡ଼ିଏ ଟଙ୍କା ଦେଇକି ଆସିବି। ହେବେ ତାହେଲେ ମୁଁ ରଖୁଛି।
ଆଜ୍ଞା ସାର୍ ରଖନ୍ତୁ ପରେ କଥା ହବା।